ହ୍ୟାଲୋ ନମସ୍କାର ପ୍ରାର୍ଥ ମୁଁ ଭଲ ଆପଣ କେମିତି ଅଛନ୍ତି।
ମୁଁ ବି ଭଲ ଅଛି ଏବେ ଏଇ ହ ଖବର କାଗଜରେ ରଥଯାତ୍ରା ବିଷୟରେ ପଢ଼ୁଥିଲି।
ଆଚ୍ଛା।
ଆଚ୍ଛା ତାହେଲେ ଆପଣ ରଥଯାତ୍ରା ବିଷୟରେ ଜାଣିଚନ୍ତି।
ହଁ ମାନେ ଏ ଟିକେ ବହୁତ ସମସ୍ତ ଆମ ଓଡିଆ ଲୋକ ଜାଣନ୍ତି ହି।
ଆଛା ତାହେଲେ ଆପଣ କହିପାରିବେ କି ରଥ ନିର୍ମାଣ କେବେ କଣ ଆରମ୍ଭ ହୁଏ।
ଆ ରଥ ନିର୍ମାଣ କେବେ ଆରମ୍ଭ ହୁଏ।
ଆଜ୍ଞା।
ଅ ଆପଣ ଜାଣିଚନ୍ତି କି?
ହଁ। ଏହା ତ ପ୍ରତିବର୍ଷ ଅକ୍ଷୟ ତୃତୀୟା ଦିନ ରଥ ନିର୍ମାଣ ଆରମ୍ଭ ହୋଇଥାଏ। ସେଇ ଦିନକୁ ଅତ୍ୟନ୍ତ ଶୁଭ ବୋଲି ମନା ଯାଇଥାଏ ଏବଂ ପୂଜା ଅର୍ଚ୍ଚନା ପରେ ମହାରାଣା ସେବକମାନେ କାଠ କାଟିଆ ଓ ରଥ ତିଆରି କାମ ଆରମ୍ଭ କରନ୍ତି।
ହୁଁ ହୁଁ।
ସେ ଆପଣ କହିପାରେକିି ରଥ ପାଇଁ କାଠ କେଉଁଠାରୁ ଆସେ।
ରଥ ନିର୍ମାଣ ପାଇଁ ସାଧାରଣ କାଠ ବ୍ୟବହାର କରାଯାଏ ନାହିଁ। ସରକାରଙ୍କ ଅନୁମତି ନିର୍ଦ୍ଦିଷ୍ଟ ଜଙ୍ଗଲରୁ ଫାଶୀ ଅ ଧଉରା ଅସୁନ। ଓ ସିମିଲି ପରି ବିଭିନ୍ନ ପ୍ରକାର କାଠ ଅଣାଯାଏ। କାଠ ଆଣିବା ପୂର୍ବରୁ ମଧ୍ୟ ପୂଜା କରାଯାଏ ଏହା ଦେଖାହେଇଚି ଯେ ରଥ ନିର୍ମାଣ କେବଳ କାରିଗରୀ କାମ ନୁହେଁ ଏହା ଏକ ପବିତ୍ର ସେବା ମୁଁ ବି ଏଇ କି କିଛି ଦିନ ଆଗରୁ ଗୋଟେ ବୁ ଅ ମାନେ ଅ ଗୋଟେ ଅ ନ୍ୟୁକ ପେପର ଗୋଟେ ଆର୍ଟିକଲ ପଢୁଥିଲି ତା ଦେହରେ ରଥ ତିଆରି କରିବାକୁ କେତେ ଦିନ ଲାଗେ କଣ ହୁଏ ସେସବୁ ବିଷୟ ଟିକେ ଲେଖା ହେଇଥିଲା। ଆପଣ ଜାଣିଛନ୍ତି ରଥ ତିଆରି କରିବାକୁ କେତେ ଦିନ ଲାଗେ?
ପ୍ରାୟ ଦୁଇ ମାସ ଧରି ଶତାଧିକ କାରିଗର, ମହାରାଣା, ସେବକ କମାର, ରଙ୍ଗ କାରିଗର ଅନ୍ୟାନ୍ୟ ଲୋକକୁ ମିଶି ପରିଶ୍ରମ କରନ୍ତି ପ୍ର ପ୍ରତ୍ୟେକ ରଥର ଚକ ଖୁମ୍ବ ଛା ତ ଦଉଡ଼ି ଏବଂ ଅନେକ ରଙ୍ଗ କାମ ପାରମ୍ପରିକ ନିୟମ ଅନୁସାରେ କରାଯାଇଥାଏ। ଏବେ ଆପଣ ର ଜଗନ୍ନାଥଙ୍କ ରଥ ବିଷୟରେ କିଛି ଜାଣିଛନ୍ତି?
ହଁ ମୁଁ ସେଦିନ ପଢିଥିଲି ଏ ବିଷୟରେ ଆ ପ୍ରଭୁ ଜଗନ୍ନାଥ ରଥର ନାମ ହଉଛି ନନ୍ଦିଘୋଷ ଏହା ତିନୋଟି ରଥ ମଧ୍ୟରୁ ସବୁଠାରୁ ବଡ଼ ଏଥିରେ ଷୋହଳଟି ଚକ ଥାଏ। ରଥର ରଙ୍ଗ ହେଉଛି ହଳଦିଆ ଓ ଲାଲ ଏହା ଦେଖି ଅତ୍ୟନ୍ତ ସୁନ୍ଦର ଓ ଭବ୍ୟ ଲାଗେ। ଏହି ରଥର ଧ୍ୱଜା, ଚକ୍ର କାଠର କଳାକୃତି ଏବଂ ସ-ସଜାବଟ ସବୁ ପାରମ୍ପରିକ ଶୈଳୀରେ କରାଯାଏ। ଲକ୍ଷ ଲକ୍ଷ ଭକ୍ତ ପ୍ରଥମେ ଏହି ରଥର ଦର୍ଶ ନ କରିବାକୁ ଇଚ୍ଛା କରନ୍ତି ଆ।
ଆ ସୟା ତ ବହୁତ ଆକର୍ଷଣୀୟ ଲାଗୁଛି ଶୁଣିଲା ପରେ।
ନିଶ୍ଚୟ ବଳଭଦ୍ରଙ୍କ ରଥ ବିଷୟରେ କିଛି ଜାଣିଛନ୍ତି ଆପଣ?
ହଁ ନିଶ୍ଚିନ୍ତ ଭାବରେ ବଳଭଦ୍ରଙ୍କ ପ୍ରଥମ ରଥର ନାମ ହେଉଛି ତାଳଧ୍ୱଜ। ଏଥିରେ ପ୍ରାଏ ଚଉଦଟି ଚକ ଥାଏ ଏବଂ ଏହାର ରଙ୍ଗ ହୋଇଥାଏ ସବୁଜ ଓ ଲାଲି। ବଳଭଦ୍ର ଶକ୍ତି, ସାହାସ ଓ ଧର୍ମର ପ୍ରତୀକ ବୋଲି ମନା ଯାଇଥାଏ ତାଙ୍କୁ। ସେଥିପାଇଁ ତାଙ୍କ ରଥର ମଧ୍ୟ ଗମ୍ଭୀର ଓ ଶକ୍ତିଶାଳୀ ରୂପରେ ସଜାଯାଇଥାଏ। ତ ଆପଣ ସୁଭଦ୍ରାଙ୍କ ରଥ ବିଷୟରେ କିଛି କହିପାରିବେ।
ଆଜ୍ଞା ମୁଁ ସେହି ବିଷୟ ଆପଣ ଦେବୀଙ୍କ ଯୋଉ ରଥ ଥାଏ ତା ନାଁ ହଉଛି ଦର୍ପ ଦଳନ। ଏଥିରେ ବାରଟି ଚକ ରହିଥାଏ ଏହାର ରଙ୍ଗ ହଉଛି କଳା ଓ ଲାଲ। ସୁଭଦ୍ରା ମାତୃସ୍ନେହ କରୁଣା ଓ ଶାନ୍ତିର ପ୍ରତୀକ। ତାଙ୍କ ରଥ ଛୋଟ ହେଲେ ମଧ୍ୟ ଅ ଅତ୍ୟନ୍ତ ସୁନ୍ଦର ଲାଗେ। ମୁଁ ଦେଖିଛି ରଥ ଗୁଡିକ ବହୁତ ସୁନ୍ଦର ଲାଗେ ଏହାର କାରଣ କଣ ଜା
ଆଜ୍ଞା। ଏହାର କାରଣ ତ ଦେଖିବାକୁ ଗଲେ ରଥଗୁଡ଼ିକ ବିଭିନ୍ନ ରଙ୍ଗର କପଡ଼ା ପତାକା କାଠର ଖୋଦେଇ କାମ ହୋଇଥାଏ। ସେଥିସହିତ ତା ଦେହରେ ଘଣ୍ଟି, ଫୁଲ ଏବଂ ବିଭିନ୍ନ ପାରମ୍ପରିକ ଅଳଙ୍କାର ମଧ୍ୟ ସଜାଯାଇଥାଏ। ପ୍ରତ୍ୟେକ ରଥର ଘୋଡ଼ା, ସାରଥୀ ଓ ଧ୍ୱଜର ଅଲଗା ଅଲଗା ପରିଚୟ ରହିଛି ଏଇ ସମସ୍ତ ସଜାବଟ ରଥକୁ ଅତ୍ୟନ୍ତ ଭାବେ ଭବ୍ୟ କରିଥାଏ। ତାହେଲେ ଏକ ରଥ ନିର୍ମାଣ ସବୁଠାରୁ ବଡ଼ ବିଷେଶତ କଣ ଜାଣିଛନ୍ତି?
ଆଜ୍ଞା ଆଜ୍ଞା। ସବୁଠାରୁ ବଡ଼ ବିଶେଷତା ହେଉଛି ପ୍ରତିବର୍ଷ ତିନୋଟି ରଥ ସମ୍ପୂର୍ଣ୍ଣ ନୂଆ କରି ତିଆରି କରାଯାଏ ହ ଅ ଯୋଉ ପୁରୁଣା ରଥ ତାକୁ ରଖାଯାଏନି ପୁରୁଣା ରଥକୁ ପୁଣି ବ୍ୟବହାର କରାଯାଏନାହିଁ ବିଲକୁଲ ବି ଏତେ ବଡ଼ ଆକାରରେ କାଠର ରଥ ପ୍ରତିବର୍ଷ ନୂଆ କରି ନିର୍ମାଣ କରିବା ଏକ ଅନନ୍ୟ ପରମ୍ପରା ଶତାବ୍ଦୀ ଧରି ଏହି ପ୍ରଥା ଅବିରତ ଚାଲି ଆସୁଛି
ଆଜ୍ଞା ଏହା ଶୁଣି ମତେ ବହୁତ ଗର୍ବ ଲାଗୁଛି ରଥ ନିର୍ମାଣରେ ତ କେବଳ କାରିଗର ନୁହେଁ ଭକ୍ତି ନିଷ୍ଠା ଓ ପରମ୍ପରାର ସୁନ୍ଦର ମିଶ୍ରଣ ରହିଛି। ଆପଣ ମତ ରେ ଏୟା କଣ?
ସେଥିପାଇଁ ରଥଯାତ୍ରା କେବଳ ଗୋଟିଏ ଧାର୍ମିକ ଉତ୍ସବ ନୁହେଁ। ଏହା ଓଡିଶାର କଳା ସଂସ୍ କାରିଗରୀ ଓ ଐତିହ୍ୟର ଜୀବନ୍ତ ପରିଚୟ। ଏବେ ତିନୋଟି ରଥ ବିଷୟରେ ବିଷୟରେ ତ ଆମେ କଥା
ତାହଲେ ଏବେ ତିନୋଟି ରସ ଭିତରେ ବିସ୍ତାର ଭାବରେ ଜାଣିବା। ପ୍ରଥମେ କୁହନ୍ତୁ ରଥ ନିର୍ମାଣ କେବେ ଆରମ୍ଭ ହୋଇଥାଏ
ରଥ ନିର୍ମାଣ ଅକ୍ଷୟ ତୃତୀୟା ଦିନ ରଥ ନିର୍ମାଣ ଆରମ୍ଭ ହୁଏ ସେଠ ସେହି ଦିନକୁ ଅତ୍ୟନ୍ତ ଶୁଭ ବୋଲି ମନାଯାଏ। ପୂଜା ଅର୍ଚ୍ଚନା ପରେ ମହାରଣା ସେବକମାନେ କାଠ କାଟିବା ଓ ରଥ ତିଆରି କାମ ଆରମ୍ଭ କର ରଥ ପାଇଁ କେଉଁ କାଠ
ପଥର ନିର୍ମାଣର ବିଶେଷତା ବିଷୟରେ ଜାଣିଛନ୍ତି ନା ମୁଁ କହିବି?
ଆପଣ କୁହନ୍ତୁ।
ଆଚ୍ଛା ଏହାର ସବୁଠାରୁ ବଡ଼ ବିଶେଷତା ହେଉଛି ପ୍ରତିବର୍ଷ ତିନୋଟି ରଥ ସମ୍ପୂର୍ଣ୍ଣ ନୂଆ କରି ତିଆରି କରାଯାଏ। ଏବଂ ପୁରୁଣା ଯେଉଁ ରଥକୁ ଥାଏ ତାକୁ ପୁନଃ ବ୍ୟବହାର କରାଯାଏ ନାହିଁ। ଏତେ ବଡ଼ ଆକାରର କାଠରରୁ ରଥ ପ୍ରତିବର୍ଷ ନୂଆ କରି ନିର୍ମାଣ କରି ଏକ ଅନନ୍ୟ ପରମ୍ପରା ଶତାବ୍ଦୀ ଧରି ଏହି ପ୍ରଥା ଅବିରତ ଚାଲି ଆସୁଛି ଏହା ମୋତେ ବହୁତ ଗର୍ବ ଲାଗୁଛି ରଥ ନିର୍ମାଣ କେବଳ କାରିଗରୀ ନୁହେଁ ଭକ୍ତି ନିଷ୍ଠା ଓ ପରମ୍ପରା ସୁଦୃଢଣ ମିଶ ରଣ ରହିଛି ସେଥିପାଇଁ ତ ରଥଯାତ୍ରା କେବଳ ଗୋଟିଏ ଧାର୍ମିକ ଉତ୍ସବ ନୁହେଁ ଏହା ହେଉଛି ଓଡ଼ିଶାର କଳା ସଂସ୍କୃତି ଓ କାରିଗର ଐତି୍ୟର ଜୀବନ୍ତ ପରିଚୟ।
ତାହେଲେ ମତେ କହିଲ ରଥଯାତ୍ରା ଦିନ ମନ୍ଦିରରେ କେଉଁ କେଉଁ ନୀତି ପାଳନ କରାଯାଏ? ଯାଉଛନ୍ତି ଆପଣ ବି?
ନିଶ୍ଚିନ୍ତ ଭାବେ ରଥଯାତ୍ରା ଦିନ ଅନେକ ମହତ୍ତଵପୂର୍ଣ୍ଣ ନୀତି ପାଳନ କରାଯାଇଥାଏ। ସେଥିରୁ ସବୁଠାରୁ ଆକର୍ଷଣୀୟ ନୀତି ଆପଣ ହେଉଛି ପାହାଣ୍ଡି ବିଜେ ଆପଣ ଜାଣିଥିବେ ଏ ବିଷୟରେ
ହଁ ମୁଁ ଜାଣେ ପାହାଣ୍ଡି ବିଜେ ହଉଛି ସେହି ପବିତ୍ର ନୀତି ଯେଉଁଥିରେ ପ୍ରଭୁ ଜଗନ୍ନାଥ ବଳଭଦ୍ର ଏବଂ ସୁଭଦ୍ରାଙ୍କୁ ଶ୍ରୀମନ୍ଦିର ଭିତରୁ ବାହାରକୁ ଆଣି ରଥରେ ବିରାଜମାନ କରାଯାଏ। ସେବକମାନେ ଭକ୍ତି ଭାବରେ ଠାକୁର ମାନଙ୍କୁ ଧୀରେ ଧୀରେ ଏଥିରେ ଝୁଲାଇ ଝୁଲାଇ ଆଗକୁ ନେଇ ଆସନ୍ତି ଏହି ଦୃଶ୍ୟ ଅତ୍ୟନ୍ତ ମନୋରମ ଓ ଭାବ ବିହ୍ୱଳ କରିଦିଏ ସେତେବେଳେ ଭକ୍ତମାନଙ୍କର ପରିବେଶ କେମିତି ଥାଏ ଆପଣ ଜାଣନ୍ତି?
ହଁ ସେତେବେଳେ ତ ସମଗ୍ର ପରିବେଶ ଜୟ ଜଗନ୍ନାଥଙ୍କ ଧ୍ୱନିରେ କମ୍ଫି ଉଠିଥାଏ। ଘଣ୍ଟ ମୃଦଙ୍ଗ ଝାଞ୍ଜ ଓ ଶଙ୍ଖ ଧ୍ୱନିରେ ଚାଡ଼ିଆରେ ଭକ୍ତିମୟ ପରିସ୍ଥିତି ସୃଷ୍ଟି ଏବଂ ଲକ୍ଷ ଲକ୍ଷ ଭକ୍ତ ଏହା ଦେଖିବା ପାଇଁ ଅପେକ୍ଷା କରି ରହି ମୁଁ ଗୋଟେ ତ ଶୁଣୁଥିଲି ଛେରା ପହଁରା ନାମକ ଏକ ନୀତି ବିଷୟରେ ଏହା କଣ ଆପଣ ଜାଣିଛନ୍ତି?
ଆଜ୍ଞା। ଛେରା ପହଁରା ହେଉଛି ରଥଯାତ୍ରା ଏକ ଅତ୍ୟନ୍ତ ପ୍ରସିଦ୍ଧ ଓ ମହତ୍ତ୍ଵପୂର୍ଣ୍ଣ ନୀତି ଏହି ନୀତିରେ ପୁରୀର ଗଜପତି ମହାରାଜ ସୁନାର ଝାଡୁ ଧରି ତିନି ରଥର ଚାରିପାଖ ସଫା କରନ୍ତି। ଅ ଜଣେ ରାଜା କାହିଁକି କିପରି କାମ କରନ୍ତି ଆପଣଙ୍କୁ ଜଣା?
ହଁ ଏହାର ତ ବହୁତ ସୁନ୍ଦର ଅର୍ଥ ରହିଛି କାରଣ ଭଗବାନଙ୍କ ସାମ୍ନାରେ ରାଜା ଓ ସାଧାରଣ ଲୋକ ଲୋକ ସମସ୍ତେ ସମାନ ହୋଇଥାନ୍ତି ଗଜପତି ମହାରାଜ ଏହି ନୀତି ମାଧ୍ୟମରେ ଦେଖାନ୍ତି ଯେ ସେ ମଧ୍ୟ ପ୍ରଭୁଙ୍କ ସେବକ ଏହା ନମ୍ରତା ଓ ସମାନତା ଓ ସେ ପ୍ରିୟ ଭାବର ପ୍ରତୀକ ରହିଥାଏ। ତାପରେ ରଥ ଟାଣିବା ପରେ କଣ ହୁଏ ଆପଣ ଜାଣିଛନ୍ତି।
ଆଜ୍ଞା ଛେରା ପହଁରା ସମାପ୍ତ ହେବା ପରେ ରଥ ଟାଣିବା ଆରମ୍ଭ ହୁଏ। ଲକ୍ଷ ଲକ୍ଷ ଭକ୍ତ ମୋଟା ଦୌଡ଼ି ଧରି ରଥ ଟାଣନ୍ତି। ଏହି ଦୃଶ୍ୟ ଅତ୍ୟନ୍ତ ଭବ୍ୟ ଓ ରୋମାଞ୍ଚକ ରୋମାଞ୍ଚକର ହୋଇଥାଏ। ଭକ୍ତମାନେ ଏତେ ଉତ୍ସାହରେ ସହିତ ରଥ କାହିଁକି ଟାଣନ୍ତି ଆପଣଙ୍କୁ ଜଣା?
କାରଣତଃ ସେମାନଙ୍କର ପ୍ରାୟ ବିଶ୍ୱାସ ଅନୁସାରେ ରଥ ଟାଣିବା ଦ୍ଵାରା ପୁଣ୍ୟ ଲାଭ ହୋଇଥାଏ। ଏବଂ ଭଗବାନର ଆ ଆଶୀର୍ବାଦ ମିଳିଥାଏ ତା ସହିତ ଜୀବନର ସୁଖ ଶାନ୍ତି ମଧ୍ୟ ଫେରିଆସେ। ସେଥିପାଇଁ ଦୂରଦୂରାନ୍ତାରୁ ଭକ୍ତମାନେ ରଥ ଟାଣିବାକୁ ଆସିଥାନ୍ତି। ତା ହେଲେ ଆପଣ କହିପାରିବେ ରଥ ଟାଣିବା ବେଳେ ପରିବେଶ କେମିତି ରହିଥାଏ।
ସମଗ୍ର ବଡ଼ଦାଣ୍ଡ ଭକ୍ତମାନଙ୍କ ଜୟଧ୍ୱନିରେ ଗୁଞ୍ଜରିତ ହୁଏ ସମସ୍ତଙ୍କ ମନରେ ଭକ୍ତି ଓ ଉତ୍ସାହ ଭରି ରହିଥାଏ। ଅନେକ ଭକ୍ତ ଆନନ୍ଦରେ ନାଚନ୍ତି। ଭଜନ ଗାଆନ୍ତି ଏବଂ ପ୍ରଭୁଙ୍କ ନାମ ସ୍ମରଣ କରନ୍ତି। କିଛି ଲୋକେ ତ ଭାବ ବିହୋଳ ହେଇକି କାନ୍ଦି ପକ ତି ରଥ ଗୁଡିକ କେଉଠିକୁ ଯାଏ ଆପଣଙ୍କୁ ଜଣା ହ୍ୟାଲୋ ମୁଁ କହିଲି ରଥଗୁଡାକ କେଉଁଠିକୁ ଯାଏ ଆପଣଙ୍କୁ ଜଣା।
ହଁ ପ୍ରାୟତଃ ତିନୋଟି ରଥ ପୁରୀର ବଡ଼ ଦାଣ୍ଡ ଦେଇ ଗୁ ଗୁଣ୍ଡିଚା ମନ୍ଦିରକୁ ଯାଆନ୍ତି। ଏହାପରେ ଏହିଇ ମନ୍ଦିରକୁ ପ୍ରଭୁଙ୍କ ମାଉସୀ ଘର ମଧ୍ୟ କୁହାଯାଏ। ଗୁଣ୍ଡିଚା ମନ୍ଦିରର ମହତ୍ଵ ବିଷୟରେ ଆପଣ ଜାଣିଛନ୍ତି?
ଆଜ୍ଞା ଭକ୍ତ ମାନଙ୍କ ବିଶ୍ଵାସ ଅନୁସାରେ ପ୍ରଭୁ ପ୍ରତିବର୍ଷ ଭକ୍ତ ମାନଙ୍କ ସହ ନିକଟତର ହେବା ପାଇଁ ଏଠାକୁ ଆସନ୍ତି। ଏଠାରେ ସେ ସାତ ଦିନ ରହି ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି ଆ
ଆଚ୍ଛା ତାହେଲେ ଗୁଣ୍ଡିଚା ଯା ମାତ୍ରା ସମୟରେ ଆଉ କଣ କୌଣସି ବିଶେଷ ପର୍ବ ପାଳନ କରାଯାଏ କି।
ହଁ ହେରା ପଞ୍ଚମୀ ହୁଏ ଆ ଏଥିରେ ଏଇଟା ବହୁତ ଆକର୍ଷଣୀୟ ପର୍ବ ପାଳନ କରାଯାଏ। କଥା ଅନୁସାରେ ମା ଲକ୍ଷ୍ମୀ ଜଗନ୍ନାଥଙ୍କୁ ଖୋଜିବା ପାଇଁ ଗୁଣ୍ଡିଚା ମନ୍ଦିରକୁ ଯାଆନ୍ତି। ଏହି ନୀତି ରଥଯାତ୍ରାର ଏକ ଏକ ମଜାଦାର ଏବଂ ପୌାଣିକ ଅଂଶ। ସତରେ ରଥଯାତ୍ରା କେବଳ ରଥ ଟାଣିବା ପର୍ବ ନୁହେଁ। ଏଥିରେ ଅନେକ ପରମ୍ପରା ନୀତି ଆଧ୍ୟାତ୍ମିକ ବାର୍ତ୍ତା ଲୁଚି ରହିଛି।
ନିଶ୍ଚୟ ପାହାଣ୍ଡି ଛେରା ପହଁରା ରଥ ଟାଣି ଓ ଗୁଣ୍ଡିଆ ଯାତ୍ରା। ରଥଯାତ୍ରାକୁ ଅଧିକ ମହାନ ଓ ସ୍ମରଣୀୟ କରିଦେଇଥାଏ। ଏହା ତ ହେଉଛି ଭକ୍ତି ସେବା ଅସମାନତାର ମହାନ ବାର୍ତ୍ତା ଦେଇଥାଏ। ତେବେ ତାହାେଲେ ଗୁଣ୍ଡିଟା ମନ୍ଦିରରେ ସାତ ଦିନ ରହିବା ପରେ କଣ ହୋଇତ ଆପଣ ଜାଣନ୍ତି।
ଆଜ୍ଞା। ସାତ ଦିନ ଗୁଣ୍ଡିଚା ମନ୍ଦିର ରହିବା ପରେ ମହାପ୍ରଭୁ ଜଗନ୍ନାଥ ବଡ ଭାଇ ବଳଭଦ୍ର ଏବଂ ପୁଣି ସୁଭଦ୍ରା ପୁଣି ଶ୍ରୀମନ୍ଦିରକୁ ଫେରିବା ପାଇଁ ଯାତ୍ରା କରନ୍ତି ଏହି ଫେରିବା ଯାତ୍ରାକୁ ବାହୁଡା ଯାତ୍ରା କୁହାଯାଏ। ବାହୁଡ଼ା ଯାତ୍ରା ମହତ୍ୱ ଆପଣଙ୍କୁ ଜଣା
ହଁ ବାହୁଡ଼ା ଯାତ୍ରା ତ ପ୍ରାୟ ଭକ୍ତମାନଙ୍କ ପାଇଁ ରଥଯାତ୍ରା ଭରି ସମାନ ହୋଇଥାଏ। ଯେଉଁଥିରେ କି ରଥଯାତ୍ରା ଦିନ ପ୍ରଭୁଙ୍କ ଦର୍ଶନ କରିପାରିନଥିଲେ। ସେମାନେ ବାହୁଡ଼ା ସମୟରେ ଆସି ପ୍ରଭୁଙ୍କ ଦର୍ଶନ କରନ୍ତି ଏବଂ ପୁଣି ଥ ଠାରେ ବଡ଼ ଦାଣ୍ଡ ଭକ୍ତମାନଙ୍କର ଜୟଧ୍ୱନିରେ ମୁଖରିତ ହୋଇଥାଏ।
ମାଉସୀ ମା ମନ୍ଦିର।
ଆଉ ଆପଣ କୁହନ୍ତୁ। ବାହୁଡ଼ା ସମୟରେ ରଥ ମାଉସୀ ମା ମନ୍ଦିର ପାଖରେ ଅଟକିଥାଏ ବୋଲି। ଶୁଣିଛି ଏହା ସତ କି।
ହଁ ଏହା ରଥଯାତ୍ରା ଏକ ସୁନ୍ଦର ପରମ୍ପରା ବାହୁଡ଼ା ସମୟରେ। ରଥ ମାଉସୀ ମା ମନ୍ଦିର ପାଖରେ କିଛି ସମୟ ପାଇଁ ଅଟକିଥାଏ। ସେଠାରେ ମହାପ୍ରଭୁ ଙ୍କୁ ଓଡ଼ିଶାର ପାରମ୍ପରିକ ଯଉ ପୋଡ଼ପିଠା ଆମର ତିଆରି ହୁଏ ସେଇଟା ଭୋଗ ଲାଗିଥାଏ। ଥାଏ ଏହି ଭୋଗର ବହୁତ ଧାର୍ମିକ ମହତ୍ୱ ରହିଛି ଆପଣଙ୍କୁ ଜଣା ପୋଡ଼ପିଠା ତ ଓଡ଼ିଶାର ଏକ ପ୍ରସିଦ୍ଧ ପାରମ୍ପରିକ ଖାଦ୍ୟ।
ହଁ ସେଥିପାଇଁ ତ ଏହି ପରମ୍ପରା ଓଡ଼ିଆ ସଂସ୍କୃତି ସହିତ ବହୁତ ନିବିଡ଼ ଭାବରେ ଜଡ଼ି ଜଡ଼ିତ ବାହୁଡ଼ା ପରେ ଆପଣ ସୁନାବେଶ ଦେଖିବାକୁ ଯାଆନ୍ତି କେବେ ଯାଇଛନ୍ତି?
ବାହୁଡ଼ା ଯାତ୍ରା ପରେ ଏକାଦଶୀ ଦିନ ତିଥି ଠାକୁର ରଥ ଉପରେ ବିରାଜମାନ ହୋଇଥାଏ। ସୁନାବେଶ ଧାରଣ କରନ୍ତି ଏହି ଦିନ ପ୍ରଭୁଙ୍କୁ ସୁନାର ମୁକୁଟ। ହାର, ହାତ ଚକ୍ର, ଗଦା ଓ ବିଭିନ୍ନ ସୁନାର ଅଳଙ୍କାର। ସଜା ଯାଏ ଏହା ଦେଖିବାକୁ ନିଶ୍ଚୟ ବହୁତ ସୁନ୍ଦର ଲାଗିଥାଏ।
ଆଚ୍ଛା ଆପଣ ଏଇ ବର୍ଷ ରଥଯାତ୍ରାକୁ ଯିବେ ବୋଲି ଭାବୁଛନ୍ତି ନା ନାଇଁ?
ମୁଁ ଅ ଅଧିକାଂଶ ସମୟ ପ୍ରତିବର୍ଷ ଯାଏ। ମଝିରେ ଗୋଟେ ଦି ବର୍ଷ ଏପଟ ସେପଟ ହେଇଯାଇଛି କିନ୍ତୁ ଅ ଲାଷ୍ ଚାରି ବର୍ଷ ହେଲାଣି ଆମ ଏଠି ଗୋଟେ ଜଗନ୍ନାଥ ମନ୍ଦିର ଅଛି ମୁଁ ସେଠିକି ପ୍ରତ୍ୟେକ ବର୍ଷ ଯାଏ।
ଆଜ୍ଞା ମୁଁ ମଧ୍ୟ ଏଇ ବର୍ଷ ଯିବି ବୋଲି ଭାବୁଛି। ପ୍ରଭୁଙ୍କର ଡୋରି ଲାଗିଛି ଆଜ୍ଞା।
ଭଗବାନଙ୍କର ଇଚ୍ଛା ର